ପ୍ରଣାମ।
ବଡ଼ ଭାଇ ପ୍ରଣାମ ଆଉ ଆଜି ଖବର ତ ଦୁଃଖ ସୁଖ ସବୁ ଚାଲି ରହିଛି ଆଉ ଆଜି କଣ କେମିତି ସକାଳେ ଉଠିଲେ କେତେବେଳେ କଣ ଆଜି କଣ ଖିଆଖିଇ କଣ ହେଇଚି ଆଜି?
ନାଇଁ ମୁଁ ଆଜି କିଛି ଖାଇନି ଟିକେ ମୁଁ ଟିକେ ଉପବାସ ରହୁଚି ତ। ରାତିରେ ଟିକେ ଜଲ୍ଦି ଖାଇକି ଆଉ ସକାଳୁ ଟିକେ ଡେରିରେ ଖାଉଚି ଆଉ। ଟିକେ ଦେହ ପା ଟିକେ ଭଲ ରହୁନି ତ ସେଇଥିପାଇଁ ଟିକେ ମୁଁ ଉପବାସ କରୁଚି ଅଧିକା ସମୟ ଆଉ।
ଆଜ୍ଞା ପ୍ରାୟତଃ ଆମ ଘର ପାଖା ପାଖି ପ୍ରାୟତଃ ଦୁଇରୁୁ ତିନୋଟି ଗାଡିଆ ଅଛି। ଗାଡିଆରେ ବହୁତ ପଙ୍କ ବହୁତ ମାତ୍ରାରେ ପଙ୍କ ସେ ଯୋଉ ପଙ୍କୁଆ ମାଛ ପ୍ରାୟତଃ ମାଗୁର, ଶେଉଳ କଉ ଆଉ ଆମର ସବୁ ବହୁତ ପଙ୍କ ମାଛ। ଏସବୁ ଜିନିଷ ଆପଣଙ୍କୁ ଖାଇବାକୁ କେମିତି କଣ ଲାଗେ ମତେ ତ ବହୁତ ଆମ ଏକରରେ ଲୋକମାନେ ବି ବହୁତ ଆସୁଛନ୍ତି। ନଉଛନ୍ତି ଆପଣଙ୍କୁ କେମିତି କଣ ଲାଗେ?
ମୋତେ ମାଛ ଏତେ ପସନ୍ଦ ନୁହଁ। ଯଦି କେ ଯେତେବେଳେ ଘରେ ରହିଥାଏ ଟିକେ ଅଳ୍ପ ଖାଇଦିଏ। କିନ୍ତୁ ଏତେ ମାଛ ପ୍ରିୟ ନୁହେଁ। ମୁଁ ଟିକେ ନିରାମିଷ ଖାଇବାକୁ ପସନ୍ଦ କରେ। ଏତେ ଆମିଷ ଖାଦ୍ୟ ଖାଇନି ଜେହେତୁ ଏରା ନୂଆ ସେମତି କିଛି ନାହିଁ ଆ ଆପଣ ଯଦି ଆପଣଙ୍କ ଏରିଆରେ କଣ ମାନେ ସବୁବେଳେ ରହୁଛି ମାଛ ଫାଛ ବର୍ଷକ ବାରମାସୀ?
ହଁ ବର୍ଷକ ବାର ମାସି ଆମ ତ ଆମ ଘର ପାଖରେ ଏ ପାଖରେ ତ ନଈ ନଈରୁ ମଧ୍ୟ ବହୁତ ଗାଁ ଲୋକ ଯାଉଛନ୍ତି ନଈରୁ ବହୁତ ଭଲ ଭଲ ମାଛ ବି ଆଣୁଛନ୍ତି। ଆଉ ଯୋଉ ପୋହଳା ଆମର କରାଣ୍ଡି ଏଇ ସବୁ ଜିନିଷ ଆଣୁ। ଛନ୍ତି ଆଉ ଆପଣଙ୍କ ଏରିଆରେ କେତେ ବାଟରେ ନଈ ହବ?
ଆମର ତ ନଈ ପାଖା ପାଖି ଦୁଇ ତିନି କିଲୋମିଟର ପରେ ନଈ ମିଳିବ।
ଆଜ୍ଞା।
ଆଉ ଏତେ ବାଟ ହେଲାଠୁ ଆମକୁ ଟିକେ କଷ୍ଟ। ହଁ ଆମେ ନଈ ମାଛ ତ ଇଏ କିଣିକି ଆଣିପାରୁନା ଆମର ଏଇ ଯୋଉ ବାହାର ରାଜ୍ୟରୁ ଯେଉଁ ସବୁ ଆସିଥାଏ ମାଛ, ସେଗୁଡ଼ାକୁ ଆମେ କିଣିକି ଖାଉ। ଆଉ ଦେଶୀ ମାଛ କାହିଁ ଆମ ପାଖରେ ଦେଶୀ ମାଛ ନାହିଁ। ଆଉ କଣ ସେମିତି ଖାଲି ପାଟିକି ଟିକେ ସ୍ଵାଦ କରି ଖାଇଦବା କଥା ଆଉ। ଏତେ ଖାଦ୍ୟରେ ଆଉ ରୁଚି ରଖନି ହଁ। ଆପଣ ଯଦି ରଖୁଛନ୍ତି ସେପଟେ ମାଛ ଫାଛ ବିକ୍ରି କରୁଛନ୍ତି ତାହେଲେ ଏବେ ଯଦି ଆମକୁ କିଛି ପ୍ରଦାନ କରନ୍ତେ ଆମେ ଟିକେ ଖୁସି ହୁଅନ୍ତୁ।
ଆପଣ କେଉଁଠି ଅଛନ୍ତି ଟିକେ ଆପଣଙ୍କ ଶବ୍ଦଟା ଟିକେ ଆସୁନି ଟିକେ ବହୁତ ଇଏରେ ଆସୁଚି।
ଏବେ ଆସିଲା।
ଏବେ ବି ଆସୁନାହିଁ ବହୁତ ଆର୍ଗେ ଟଣା ହୋଉଚି।
ଆଚ୍ଛା ଆଚ୍ଛା ଆପଣ ଗୋଟେ ଜାଗାରେ ଟିକେ ବସି ଯାଉନାହାନ୍ତି।
ହଁ ମୁଁ ତ ଅଛି ବହୁତ ଭଲ ଜାଗାରେ ଅଛି ମୋର ଯୋଉ ଜାଗାରେ ଭଲ ଚାଲିବ ଡାଟା ସେଇ ଜାଗାରେ ଅଛି। ଆଉ ଆ
ଏବେ ଏବେ ଆପଣଙ୍କୁ ଏବେ ଆପଣଙ୍କୁ ଠିକ୍ ଲାଗୁଚି? ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ବନ୍ଧୁ ଶୁଣି ପାରୁଛନ୍ତି ମୋ କଥା। ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ ବନ୍ଧୁ କୁଆଡ଼େ ପଳେଇଲେ ମୁଁ ତମକୁ ଖୋଜୁଛି କେତେବେଳୁ।
ବନ୍ଧୁ। ଏଇ ଟିକେ ରହି ଯାଇଥିଲି ଇଏରେ ଆଉ ଆଉ ଆପଣଙ୍କ ଗାଁରେ ଏବେ ଖେଳ କୁଦ କେମିତି କଣ ଚାଲିଛି।
ଖେଳକୁଦ ଚାଲିଛି ଭଲ ଠିକ ଠାକ୍ ଚାଲିଛି। ଆଉ ଖେଳକୁଦ କଥା ଛାଡ଼ନ୍ତୁ। ପାଠ ଉପରେ ଟିକିଏ ଆମେ ଆଜି ଆଲୋଚନା କରିବା ମୁଁ ଭାବୁଛି କାରଣ ମୁଁ ଟିକିଏ ପାଠ ଟିକିଏ ଏତେ ଭଲ ରହୁନି। ଯଦି ଆପଣଙ୍କ ପକ୍ଷରୁ ମୁଁ କିଛି ଉଁ ମାନେ ପାଇବି ମୋ ସମସ୍ୟାକୁ ସମାଧାନ କରିବା ପାଇଁ, ତା ହେଲେ ମୁଁ ଖୁସି ହେବି। ମୋତେ ଟିକେ ପାଠ ଉପରେ କୁହନ୍ତୁ।
ଆମରି ବି ଏତେ ବହୁତ ଭଲ ପାଠ ଆଉ ପାଠ ସେମି ସେମିତି ବି ହୁଏ ଏତେ ଭଲ ନୁହେଁ କି ଏତେ ଖରାପ ନୁହେଁ। ନାଇଁ ଆପଣ ନାଇଁ ଆପଣଙ୍କର କେଉଁଠି ଦଶମ ସରିବା ପରେ ପରେ ଆପଣ କେଉଠି କଲେଜ ଗଲେ କେଉଁ କଲେଜରେ। ପାଠ ପଢ଼ିଲେ।
ମୁଁ ପ୍ରଥମେ - ଧମକୋହୁଛି ମୋ କଥା କହୁଛି। ମୋର ପ୍ରଥମେ ତତବେଳେ ଦଶମ ପରୀକ୍ଷାରେ ମୁଁ ଉତ୍ତୀର୍ଣ୍ଣ ହେଲି। ସେତେ ଭଲ ନମ୍ବର ରଖି କିିଛି ଉତ୍ତୀର୍ଣ୍ଣ ହୋଇନଥିଲି। ତ ଘରେ ଟିକେ ମନ ଦୁଃଖ କରିଥିଲେ। ଆ ଯେହେତୁ ଘରେ ଲୋକଙ୍କର ଇଚ୍ଛା ଥିଲା ଆ ବିଜ୍ଞାନ ପଢ଼ିବା ପାଇଁ ଯୁକ୍ତ ଦୁଇ ମୋର କିନ୍ତୁ ଇଚ୍ଛା ଥିଲା କଳା ଉପରେ ଯିବା ପାଇଁ। କଳା ନହେଲେ ବାଣିଜ୍ୟ। ଯେହେତୁ ନମ୍ବର ଉପରୁ କମ୍ ଥିଲା ତ ଘରେ ଟିକେ ବାଧ୍ୟ କଲେ କି ଆଉ ତୋର ଦଶମରେ କମ୍ ଅଛି। ତୁ ଯୁକ୍ତ ଦୁଇରେ ଟିକେ ଅଧିକା ରଖିବାକୁ ପ୍ରୟାସ କର ଆଉ ବିଜ୍ଞାନଟି ନେ। ମୁଁ ତାଙ୍କ କଥାରେ ବିଜ୍ଞାନ ନେଲି କିନ୍ତୁ ମୋର ଅନ୍ତରୁ କୌଣସି ଇଚ୍ଛା ନଥିଲା ବିଜ୍ଞାନ ପଢ଼ିବାରେ। ଯେହେତୁ ବି ବିଜ୍ଞାନ ନେଲି ଏକାଦଶ ବର୍ଷଟି ପୁରା ମଜା ମଜାରେ କୌତୁହରେ ବିତେଇଦେଲି।
ଆଜ୍ଞା ଆପଣ ଆପଣଙ୍କ କଲେଜ ଟା ଆଜ୍ଞା ଆପଣଙ୍କ କଲେଜ ନାଁ ଟା ଟିକେ କହିବେ।
କଲେଜ ନାଁ ଟା ହେଲା ଆମର ରହୁଛି ବାବା ଭୟର ନନ୍ଦ ମହାବିଦ୍ୟାଳୟ। ତ ବହୁତ ଷ୍ଟ୍ରିକ୍ଟ କଲେଜ ଆପଣ ସେଠି ନକଲି ଫକଲି କିଛି କରିପାରିବେନି ଯାହା ଜାଣିଥିବେ ସେଇୟା। କରିବେ ନହେଲେ ନାହିଁ ସେ ଆପଣଙ୍କୁ ସେଠି ବହୁତ ସାରା ଟିକେ ରହେ କଡ଼ାରେ ପାଠ ପଢ଼ାନ୍ତି ସେଠି ସେ।
ଆଜ୍ଞା
ହଁ ସେଠି ସେମିତି ରହିଲି। ତାପରେ ଯାହା ହଉ ଯାଇ ଯେମିତି କିଛି ଭଲ ନମ୍ବର ରଖିକି ସେଠିକି ଉତ୍ତୀର୍ଣ୍ଣ ହେଲି। ଉତ୍ତୀର୍ଣ୍ଣ ହେଲା ପ ପରେ ମୋର ଆଉ ଇଛା ନଥିଲା ଯୁକ୍ତ ତିନି କରିବାକୁ ମୋର ଇଛା ଥିଲା ଟିକେ ଏଇ ଯେଉଁ ଇଞ୍ଜିନିୟର ଲାଇନରେ ଯିବା ପାଇଁ ତ ଘରେ କିନ୍ତୁ ଆର୍ଥି ଆର୍ଥିକ ସହାୟ ଅବସ୍ଥା ଏତେ ଭଲ ନଥିଲା। ତ ଘରେ କହିଲେ ନାଇଁ ତୁ ଯେବେ ନିଜେ ରୋଜଗାର କରିବୁ ଭଲ ପାଠ ବରଂ ପଢ଼ିବୁ। ଆମେ ତୋତେ ଯୁକ୍ତ ତିନି ପଢେଇବୁ, ତ ଯୁକ୍ତ ତିନି ପଢେଇଲି। ପଢିଲା ପରେ ଆଉ ପାଠରେ ଏତେ ମନଧ୍ୟାନ ଦେଲିନି। ଆଉ ଯାହା ଯେମିତି ସାର୍ ମାନେ ପଢ଼ାନ୍ତି କଲେଜ୍ ରେ, ମୁଁ ତ କଲେଯେ ଯାଇନି କ୍ଲାସ୍ କରେନି। ଆଉ ସେଇ ଯାହା ଯେମିତି ତାକୁ ପାସ୍ କରିଦେଲି। ପାସ୍ କରିକି ଏଇ ଘରେ ବଇଛି ଆଉ କଣ କରିବି।
ଆଜ୍ଞା ମହର ବି
ମାନେ କୌଣସି ବେକାରୀ ସମସ୍ୟା ଦେଖୁଛନ୍ତି ଯୋଉ ଅବସ୍ଥାରେ ବର୍ତ୍ତମାନ ବଢ଼ି ବଢ଼ି ଚାଲିଲାଣି। ଆଉ କଣ କୋଉଠି ଆଉ ଦି ପଇସା ସିନା ରୋଜଗାର କଲେ କଣ କେମତି ପରିବାର ଟି ଚାଲିବ। ଆଗକୁ ମତେ କାହିଁ ଲାଗିଲାଣି ଭବିଷ୍ୟତ ପୁରା ଅନ୍ଧାର।
ପ୍ରାୟତଃ ମୋର ବି ଦଶମ ସରିବା ପରେ ପରେ ଏ ପାଖାପାଖି ଆମ ବିଷ୍ଣୁ ସାମନ୍ତରାୟ କଲେଜରେ ମତେ ଘର ଲୋକ ଆଡମିସନ କରାଇଥିଲେ।
ସେଠି ଆଡମିସନ କଲା ପରେ ମୋର ତ ଦଶମ ରେ ବୋହୁତ୍ ଖରାପ ମାର୍କ ଥିଲା। ଏଥିଲାଗି ମୁଁ ବିଷ୍ଣୁ ସାମନ୍ତରା ହେଇ ଗଲି ନ ନହେଲେ ତ ମୁଁ ଭଲ କଲେଜରେ କୋଉଠି ଆଡମିସନ କରିଥାନ୍ତି। ତାପରେ ଇଏ ବି ବିଷ୍ଣୁ ସାମନ୍ତରାୟ ପଢିବା ପରେ ଦୁଇ ବର୍ଷ, ତାପରେ ବିଷ୍ଣୁ ସାମନ୍ତରାୟ ରେ ମୋର ଫାଷ୍ଟ କ୍ଲାସ ଆସିଲା ଫାଷ୍ଟ କ୍ଲାସ ପରେ ମୋର ତା ପରେ ସେ ବିଷ୍ଣୁ ସାମନ୍ତ ରାୟ ସରିବା ପରେ ପରେ ମୁଁ ଇଞ୍ଜିନିୟରିଂ କରିବା ଜାଗାରେ, ମୁଁ ଆମର ଆଇ ଟି ଆଇ ବି କରିଥିଲି ଦି ବର୍ଷ। ଆଇ ଟି ଆଇ ସରିବା ପରେ ପରେ ମୁଁ ତ ଏବେ ଡିପ୍ଲୋମା ବି ଆମିସନ କରିୁଛି ଡିପ୍ଲୋମା ସରିଲାଣି। ସରିବା ପରେ ଏବେ ମୁଁ ଖୋଜା ଖୋଜି ଚାଲିଛି ଯୋଉଠି ବି ଯୋଉ ଭଲ। ଅ କମ୍ପାନୀରେ ସାଙ୍ଗ ମାନେ ଭଲ ଭଲ କମ୍ପାନୀରେ ସବୁ ଅଛନ୍ତି ତାଙ୍କୁ ପଚାରିଛି। ଯେ ସେ ଯଉଠି ବି ଭଲ କମ୍ପାନୀ ଦେଖିବେ ମତେ କର ରଖେଇ ରଖେଇ ଦେବେ ଆଉ। ଆଉ ଏଇ ସବୁ ଜିନିଷ ଚାଲିଛି ଏବେ ଆଉ। ଆପଣ କଣ କେମିତି ଆଉ ଏବେ କଣ କୌଣସି ରୋଜଗାର ବାଟ ଦେଖିଲେଣିି ନା ନା କଣ କରିବେ ଏବେ?
ନାଇଁ ରୋଜଗାର ବାଟ ତ କିଛି ନାହିଁ ଏ ଚାଷ ଫାସ ଟିକେ ଭାବୁଛି କରିବି। ଚାଷ ବାସ କଲା ପରେ ନହେଲେ ମୁଁ ଟିକେ ଭଲ ନାଚ ଗୀତ ଉପରେ ଟିକେ ମୋର ଦକ୍ଷତା ଅଛି।
ଆଜ୍ଞା।
ତ ମୁଁ ନାଚ ଗୀତ ବି ଯାଏ ସବୁ ଆପଣଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯାଇ ଯୋଗ ଦିଏ। ସେଠି ଦୁଇ ତିନୋଟି ଗୀତରେ ନାଚେ ଦୁଇ ତିନୋଟି ଗୀତ ବୋଲିଦିଏ। ଯାହା ଯେମିତି ଟଙ୍କା ପାଞ୍ଚଶହ ଛଅଶହ ଦିଅନ୍ତି ତାକୁ ଧରିକି ଆସି ଗୁଜୁରାଣ ମେଣ୍ଟାଏ ଆଉ। ଏଇଆ ଆଉ ସେ ତ ଖାଇବାକୁ ଦିଅନ୍ତି ଖାଦ୍ୟ ଖାଇବାକୁ।
ଆଜ୍ଞା। ତାହେଲେ ଆପଣ ବୋହୁତ୍ ଭଲ ନାଚ ଗୀତ ଜାଣିଛନ୍ତି। ପ୍ରାୟତଃ ଆମର ବି ଏଠି ବହୁତ ବଡ ଆଜ୍ଞା ଆମର ତ ପ୍ରାୟ ଆଜ୍ଞା ଆମର ତ ଏଠି ପ୍ରାୟତଃ ବହୁତ ଭଲ ଭଲ ଠାକୁରାଣୀଙ୍କର ଆମ ଗ୍ରାମ ଦେବୀ ଦେବତା ଦିଗର ହୁଏ ଆମର ପ୍ରୋଗ୍ରାମ ବହୁତ ଭଲ ଭଲ ପ୍ରୋଗ୍ରାମ ହୁଏ। ଏଥିରେ। ଆପଣ ଯେହେତୁ ଏବେଠାରୁ ମୁଁ ଆପଣ କେବେ ବି ଏଥରକ ଆର ଆଗ ବର୍ଷକୁ ହେଲେ ଆପଣଙ୍କୁ ଯେମିତି ଏତେ ହେଲେ ଆପଣଙ୍କୁ ଜଣାଏ ଯେ ତ ଜଣାଇବା ଦ୍ଵାରା ଆପଣ ଯେମିତି ହେଲେ ବି ଆସିବେ। ଏଠି ବି ବହୁତ ଭଲ ଭଲ ରଖାଯାଉଛି ପ୍ରାଇଜ ରଖାଯାଇଛି। ଆଉ ବହୁତ ଭଲ ଭଲ ଖାଦ୍ୟ ବି ଗ୍ରାମ ଲୋକ ମାନେ ଯୋଗାଉ ଯାଉଛି। ଛନ୍ତି ପାଖ ଗାଁ ଲୋକ ମାନଙ୍କୁ ଏଇ ସବୁ ଜିନିଷ ମାଆଙ୍କ ପାଖରେ ହଉଛି ଆଉ। ଆପଣଙ୍କ ଗାଁରେ ସବୁ ଭଲ ଭଲ ଠାକୁରାଣୀଙ୍କ ପାଖରେ କଣ କଣ ହୁଏ?
ଠାକୁରାଣୀ ଆମର ତ ଗ୍ରାମ ଦେବତୀ ଅଛି ତାପରେ ଆମର ଶିବ ମନ୍ଦିର ଅଛି ହନୁମାନ ମନ୍ଦିର ଅଛି ଆଉ ଏମିତି ସବୁ ରହୁଛି ଆଉ।
ଆଜ୍ଞା ଆଉ ଆଜି କଣ। କେମତି କଣ ଆଜି ଦିନଟା କଟିବ ଏବେ ତ ଆପଣ ଥିବେ। ପ୍ରାୟତଃ ଯାଇସାରିବେଣି ଆପଣଙ୍କ କାମକୁ କାମକୁ ନେହେଁ ତ ଆପଣ ଆପଣ ଯେଗାକୁ। କୋଉଠି କଣ ନିତ୍ୟକର୍ମ କରିସାରିବେଣି ଆଉ ଆଜିର ଦିନଟା।
ହଁ ହଁ ସରିଲାଣି ଆଜି। ବର୍ତ୍ତମାନ ତ ସକାଳୁ ଯୋଉ କଥାରେ ଅଛି ସକାଳ ଯାହା କଟେ ଦିନମାନ ସେଆ ଆଉ କଟେ। ତ ମୁଁ ବର୍ତ୍ତମାନ ତ ଦିନ ଠିକ ଠାକ ଚାଲିଛି ଆଉ ଦେଖ। ଦେଖାଯିବ ଆଗକୁ କଣ ହେଉଛି ଆଉ।
ଆଜ୍ଞା ଆମର ତ ପ୍ରାୟତଃ ଆମ ବାଡିରେ ଆମେ ପ୍ରାୟତଃ ଏକରୁ ଦୁଇ ଗୁଣ୍ଠୁ ପାଖାପାଖି ବାଇଗଣ। ଆଉ ଗୁଣ୍ଠେ ପାଖାପାଖି ଆମେ କରିଛୁ କଣ। ସେ ଯୋଉ ଭେଣ୍ଡି ଆପଣଙ୍କୁ ଦରକାର ଯଦି ଆପଣ ଯେତେବେଳେ ବି ଦରକାର ଆପଣ ମତେ କହିବେ କି ମୋର ଏଇ ସବୁ ପରିବା ଦରକାର ମୁଁ ଯେମିତି ହେଲେ ବି ଆପଣଙ୍କ ପାଖରେ ପହଞ୍ଚେଇବି।
ଗ ଆଚ୍ଛା ଆଚ୍ଛା କେମିତି କଣ ଦେବେ ସାଇକେଲରେ ଆଣିବେ ନା ଗାଡ଼ିରେ ଆଣିବେ କେଉଁଥିରେ ଆଣିବେ।
ତ ଆମର ନାହିଁ ସାଇକେଲ ଯେମିତି ହେଲେ ଆପଣ କାହାକୁ ପଠେଇ ଦେେବେ ନହେଲେ ମୁଁ ତ ପ୍ରାୟତଃ ଏଇଠୁ ଦୁଇ କିଲୋମିଟର କି ତିନି କିଲୋମିଟର ଯିବା ଆସିବା କରିବି ଆପଣ ସେଇ ବାଟରେ ଆସି ନେଇଯିବେ ଏ ସବୁ ଜିନିଷ ଆସିି।
ଆଚ୍ଛା ଆଚ୍ଛା।
ବହୁତ ମାତ୍ର ର ଦରକାର ହେଲେ ବି କହିବେ ଠିକ ଅଛି। ବନ୍ଧୁ ଆଉ ଯେହେତୁ ଆମର ଏଇ ସବୁ ଜିନିଷ ହେଇଛି ଆପଣ ଯେମିତି ହେଲେ ବି ଜଣେଇବେ ଆଜ୍ଞା।
ଠିକ୍ ଅଛି ଠିକ୍ ଅଛି।
ଠିକ୍ ଅଛି।